ହଁ ବନ୍ଧୁ।
ହଁ ବନ୍ଧୁ କୁହନ୍ତୁ। କଣ, କହୁଥିଲେ ମୁଁ ଶୁଣି ପାରିଲିନି, ସେ ଟାଇମ ରେ।
ଓ ହୋ, ଆପଣ ଶୁଣିପାରିଲେ ନାଇଁ, ମୁଁ କହୁଥିଲି କି ଆମେ ଗୋଟେ କଣ, ଟିକେ ମାନେ ଟ ଟିକେ ରଖି କଥାବାର୍ତ୍ ହେଇଥିଲେ ଭଲ ହେଇ ଥାନ୍ତା। ସେଥିପାଇଁ ମୁଁ ଆପଣଙ୍କୁ ମେସେଜ ଜରିଆରେ, ମଧ୍ୟ କିଛି ପଠେଇଥିଲି। ଆପଣ ଦେଖିନାହାନ୍ତି?
ନା ନା। ମୁଁ ଦେଖିପାରିନି ବୋଲି ଆପଣଙ୍କୁ ପଚାରିଲି।
ଓ ହୋ। ଏବେ ଆପଣ ଦେଖିପାରିବେ ତ?
ଆଜ୍ଞା।
ଏବେ ଆପଣ ଦେଖିପାରିବେ ତ ମେସେଜ?
ହଁ, ମେସେଜ ତ ଆପଣ, କରିଛନ୍ତି।
ହଁ। ହଁ, ହଁ ନା ନା ବାହୁ ଭଳି ନୁହଁ। ତାହା ବୁଲାବୁଲି ଉପରେ ଅଛି।
ନା ବାହୁବଳୀ ବିଷୟରେ କଥା ହବା। ବାହୁବଳୀ କେମିତି କଣ, ମୁଭି ଟା ତିଆରି ହେଥିଲା? ସେଇ ବିଷୟରେ ମୁଁ କହିବାକୁ ଚାହୁଁଛି।
ଓ କହ, ଆପଣ କହିବାକୁ ଚାହୁଁଛନ୍ତି ଠିକ୍ ଅଛି, କିନ୍ତୁ ମୁଁ ଆପଣଙ୍କୁ ପଚାରିବାକୁ ଚାହେଁକି, ଆପଣ ଯୋଉ ବାହୁବଳୀ ସିନେମାଟି, ଆପଣ କେତେ ଥର ଦେଖିଛନ୍ତି?
ବାହୁବଳି ସିନେମାରେ ତ ବହୁତ ଥର, ମୁଁ ଦେଖିଛି। ତ, ସେ ବିଷୟରେ ତ ମୋର ଟିକେ, ଏବେଠୁ ତମଠୁ ଜ୍ଞାନ ନେବାର ଅଛି। ତ ବାହାବୁଡି ସିନେମାର ଆକଚୁଆଲି ତା ନିର୍ମାତା କ କିଏ?
ତାଙ୍କ ନିର୍ମାତାଙ୍କ ନାଁଟି ତ ମୋର ମନେ ନାହିଁ କାରଣ ସେଇ ବଧେ ବଧେ ରାଜ ମୌଲି ଅଙ୍କଲ ବଧେ।
ଓହୋ ସେ ଅଙ୍କଲଟା ଡାକୁଛି ସିଏ କଣ ତମ ସମ୍ପର୍କୀୟ।
ଆକଚୁଆଲିରେ କହିବାକୁ ଗଲେ ପ୍ରବାସ ଭାଇ ଯେ ସିଏ ହେଉଛନ୍ତି ଆମ ଭାଇ ସିଏ ବଡ଼ ଭାଇ ଆମର ଆପଣ ଜାଣ ଯେନତିକି ପ୍ରଭାସରଣା।
ଆଜ୍ଞା ଆଜ୍ଞା।
ହଁ ନିଶ୍ଚିନ୍ତ ତ ସେଥିପାଇଁ ମୁଁ ତାଙ୍କୁ ଅଙ୍କଲ ବୋଲି ଡାକେ ଆଉ।
ଆଚ୍ଛା ଆଚ୍ଛା ମୁଁ ଭାବିଲି ଆପଣଙ୍କ ପ୍ରଭାସ ରଣା କଥା କହୁଛନ୍ତି ମୁଁ ଭାବିଲି ଫିଲ୍ମର ଯୋଉ ଯୋଉ ଅଛନ୍ତି ହିରୋ ଯିଏ ଅଛନ୍ତି ପ୍ରବାସ ତାପଣ ସିଏ ବୋଧ ଆପଣ ଭାଇ ବିତ ଭାବିଲେନି
ହଁ ମୁଁ ତାଙ୍କୁ ହିଁ କହୁଛି ମୋ ଭାଇ ବୋଲି ଆପଣ ଅଲଗା କଣ ଭାବିଲେ କି?
ନା ମୁଁ ଭାବିଲି ତା-ତାଙ୍କୁ ତମ ଭାଇ କହୁଥିଲ।
ଆଜ୍ଞା ଆଜ୍ଞା ନିଶ୍ଚିତ ମୁଁ ତାଙ୍କୁ ପାଇଁ ଭାଇ କହୁଥିଲି।
ଆଛା ଆଛା ଆପଣଙ୍କ ସମ୍ପର୍କ କୋଉ ଭଳିଆ ସମ୍ପର୍କ।
ସିଏ ସେଇ ମାଉସୀ ପୁଅ ପିଇସି ପୁଅ ସମ୍ପର୍କ ଭଳି ଟିକେ ଦୂରାଦୂରାନ୍ତ ସମ୍ ଖାଲି ଟିକେ ଅଲଗା ରାଜ୍ୟର ଆଉ।
ତ ଆପଣ ତ ନିହାତି ବହୁତ ଫେମସ ହେଇଯିବେ ଯେଉତୁ ଆପଣଙ୍କ ଭାଇ ବହୁତ ଫେମସ। ତ ଆପଣ ବି ନିହାତି ବହୁତ ଫେମସ ହେଇଥିବେ।
ନା ନା କ-କହିବାକୁ ଗଲେ ମୁଁ ସେସବୁ କଣ କହିଲେ ମୁଁ ଏସବୁ କ ମାନେ କାମରେ ଟିକିଏ ଉଁ ବ୍ୟସ୍ତ ନ-ନଥିଲି ଏସବୁରେ କାରଣ ମୋର ପାଠପଢ଼ା ପ୍ରତି ଟିକିଏ ମୁଁ ଧ୍ୟାନ ଦେଉଥିଲି। କିନ୍ତୁ କିନ୍ତୁ ମୋ ଭାଇ କହିଲେ କି ନାଇଁ ଯଦି ଯଦି ତ ତୋର ତ ଭଲ ତୁ କରିପାରୁଛୁ ଅଭିନୟ କରିପାରୁଛୁ ତେବେ ତୁ ମୋ ସଇତ ଆସେ ମୁଁ ତୋତେ ଏଇବୁ ଲାଇନରେ ତୋତେ ପୁରେଇ ଦେବି ତେଣୁ ମୁଁ ଏ ଏ ଭାବୁଛି କି ଏବେ ତ ମୋର ପରି ପାଠ ପଢାପଢି ସବୁ ସରିଗଲାଣି ତେବେ ଏ କ୍ଷେତ୍ରରେ ଗଲେ ଟିକେ ଭଲ ହୁଅନ୍ତା ଆଉ। ଆଉ ଆଉ ଆପଣ କଣ ବାହୁବଲୀ ବିଷୟରେ ପଚାରିଥିଲେ ପଚାରନ୍ତୁ ମୁଁ କହିବାକୁ ରାଜି କାରଣ ମୁଁ ଏ ଫିଲମକୁ ବହୁ ଥର ଦେ
ଆଚ୍ଛା ଆଚ୍ଛା ବାହୁବଲୀ ର ମୃତ୍ୟୁ କାହିଁକି ହେଇଥିଲା ତାକୁ ମାରିବା ଲୋକ ଟି
ଉ ତାକୁ ତ ତାଙ୍କ ମାମୁଁ ହିଁ ମାରିଥିଲେ କଟପ ଭଣୀ ଜଣେ ମାରିଥିଲେ କାରଣ ତାଙ୍କ ମା ଯିଏ ଥିଲେ ମାନେ ତା ପାଳିତା ମା ଯିଏ ଥିଲେ ସି ତାଙ୍କୁ ଆଦେଶ ଦେଇଥିଲେ ରାଜମାତା ହିସାବରେ ତେଣୁ
ତାଙ୍କ ରିଅଲ ମାଙ୍କର କଣ ହେଇଥିଲା ରିଅଲ ମା ବାପାଙ୍କର କଣ ହେଇଥିଲା?
ତାଙ୍କ ମାନେ ଅସଲିରେ ଯିଏ ବାପା ମା ଯିଏ ଥିଲେ ଯିଏ ତାଙ୍କର କଥା ମୋର ମନେ ପଡୁନାହିଁ କାରଣ ମୁଁ ବାହୁବଳି ଦୁଇ ଟିକୁ ଭଲସେ ଦେଖିଅଛି କିନ୍ତୁ ଏକ ମାତ୍ର ଗୋଟେ ଥର କି ଦିଥର ଦେଖିଅଛି ତେଣୁ ମୋର ମନେ ନାହିଁ। ସେ
ନା ମୁଁ ସେ କଥା କହୁନି ମୁଁ ସେ କଥା କହୁନି ବାହୁବଳି ଦୁଇରେ ତ ମହେନ୍ଦ୍ର ବାହୁବଳୀଙ୍କ ମୃତ୍ୟୁ ହୋଇଥିଲା ମହେନ୍ଦ୍ର ବାହୁବଳୀଙ୍କ ବାପା ମା ଜଣ କିଏ?
ମହେନ୍ଦ୍ର ବାହୁ ଭଳି ଯୋଉ ମାନେ ଯୋଉ ଶେଷରେ ସର୍ବଶେଷରେ ଯୋଉ ଜନ୍ମ ହେଲେ।
ନା ନା ତାଙ୍କ ନାଁ ହଉଛି ଅମରେନ୍ଦ୍ର ବାହୁବଳି ମହେନ୍ଦ୍ର ବାହୁବଳିଙ୍କ ବାପା ମା କିଏ?
ଆସ। ତ ସେମାନେ ହଉଛନ୍ତି ତାଙ୍କ ବାପା ମା ହଉଛନ୍ତି ଗୋଟେ ମାନେ ଗୋଟେ ପାହାଡ ଅଞ୍ଚଳର ମାନେ ଦିଟା ମା ବାପା। ଥିଲେ ବୋଧେ ମୋର ଯଦି ମନେ ଅ
ସିଏ ତ ମୁଭିିର ତାଙ୍କୁ ସିଏ ବି ପାହାଡ଼ ଅଞ୍ଚଳ ମା ବାପା ତାଙ୍କୁ ପାଳିଥିଲେ। କିନ୍ତୁ ରାଜମାତା ଶିବଗାମୀଙ୍କ ପୂର୍ବରୁ ତାଙ୍କ ଶି ଗାମୀ ପାଳିତ ବୋଉଥିଲେ ସେ ତାଙ୍କୁ ଯେ ତାଙ୍କ ଯେ ରିୟଲ ଆପଣ କିଥିଲେ ମୁଁ ସେଇଟା ପଚାରୁଛି ସିଏ ରିଅଲ ବା
ସେଇଟା ହିଁ ମୋର ମନେ ନାହିଁ ବନ୍ଧୁ ଆପଣ ଯଦି କହି ଦିଅନ୍ତେ ତେବେ ମୁଁ ଟିକେ ମନେ
ନା ମୁଁ ବି ଜାଣିନି ମୁଁ ତ ସେ ଆପଣଙ୍କୁ ପଚାରିକି ବୁଝୁଛି କଣ ଧରିଗଲା ଆପଣ ମା
ନା ନା ତେବେ ମୋର ଏସବୁ କ୍ଷେତ୍ରରେ ତାହେଲେ ମୋର ମନେ ନାହିଁ ବେଶ ଭଲ ଭାବରେ।
ଆଛା ଆଚ୍ଛା।
ଆଉ କଣ ପଚାରନ୍ତୁ।
ଆଉ କଣ ପଚାବୀ ଏଇ ତ ଗୋଟେ କୋଶ୍ଚିିନ ଥେଲା ଆଉ ତ ସେ ଫିଲ୍ମରେ ହିରୋ ହିରୋଇନ ତ ସବୁ ତ ଭଲ ଥିଲେ।
ହଁ ନିଶ୍ଚୟ ନିଶ୍ଚୟ କିନ୍ତୁ ଆପଣ ଟିକେ ଭଲସେ ଟିକେ ମାନେ ଓଡିଆରେ କହିଥିଲେ ମୁଁ ଟିକେ ବୁଝିପାରନ୍ତି ମତେ ଟିକେ ଇଂରାଜୀ ଭାଷା ମତେ ଟିକେ ବୁଝିପାରେନି ତ ମୁଁ।
ଆଚ୍ଛା ଆଚ୍ଛା ଆଛା। ତାଙ୍କ ଯୋଉ କଳାକାର କଳାକାରିକା ସେ ବହୁତ ଭଲ ଥିଲେ।
ହଁ ନିଶ୍ଚୟ ନିଶ୍ଚୟ ମୋର ତ ଆପଣ ତ ମୁଁ ତ ମୋ ଭାଇଙ୍କ ବିଷୟରେ ଆଉ କଣ ହେବି।
ଆଛା। ତମ ଭାଇ ଯେହେତୁ ମୁଁ ଆଜି କହିପାରୁିନି ନା ବହୁତ କିଛି କହିପାରୁ
ନିଶ୍ଚୟ ନିଶ୍ଚୟ କଣ ବା କହିବି ତାଙ୍କର ତ କଳକି ମୁଭି
ଆପଣ ଆପଣ ଜାଣିଥିବେ ତ ମୋ ପାଟିରୁ କେମିତି ସୁନ୍ଦର ସୁନ୍ଦର କଥାବାର୍ତ୍ତା ବାହାରେ ତ। ତ ଆପଣ ଯଦି କହୁଛନ୍ତି ଯେହେତୁ ଆମେ କଲରେ ଅଛ ତ ମୁଁ କହିପାରୁନି ସେ କଥା ଗୁଡା ସବୁ ଆଉ।
ନିଶ୍ଚୟ ନିଶ୍ଚୟ ସେଥିପାଇଁ ତ ମୁଁ ଆପଣ କହିଵ
ଆଜ୍ଞା ଆଜ୍ଞା ଆ ଫସଉଛନ୍ତି କିନ୍ତୁ ମୁଁ ତ ଫସିବା ଲୋକ ନୁହଁ ଯେତେବେଳେ ଆମେ ଭେଟ ହବା ସେତେବେଳେ ଆପଣଙ୍କୁ ଭଲ ଭଲ କଥା କହିବି ଆଉ।
ସେତେବେଳେ କହିଲେ ଆଉ କଣଟା ହବ ସେତେବେଳେ ତ ବହୁତ ସମୟ ବିତି ଯାଇଥିବ ନା।
ନା ବହୁତ ସମୟ ଭିତରେ କଣ ହବୁ ଆପଣ ଯ ଆପଣ ଯଉଟୁ ସେ ଆମ ହରିଣକୁ ସ୍ଥିର ମାରିବେ ତ ତା ତା ତୀର ଯଦି ସେ ଖାଇକି ବଞ୍ଚି ଯାଉଚି ସେ ଜୀବନ ସାଥି ତ ସେ ରହିବ ନା ଯଦି ଆପଣ ମତେ କଥା କହି ଫସଉଛନ୍ତି ତ ମୁଁ ଜେ ବାଇଚାନ୍ସ ଗରୁ ଯଦି କଳା କୌଶଳ କଳେ ବଳେ କୌଶଳେ ସେଠି ବଞ୍ଚି ଯାଉଛି ତ ସେ କଥାଟା ମନେ ଧରିକି ବସିବ। କିନା।
ଆରେ ବାବା ନିଶ୍ଚୟ ନିଶ୍ଚୟ ଆପଣ ଏତେ ଓଡିଆ ଭଲସେ ଜାଣିଛ ଓହ ଆପଣ ମନେ ପଡ଼ିଲା ଆପଣତ ସରସ୍ୱତୀରେ ପଡୁଥିଲେ ନାଁ କି?
ଆଜ୍ଞା ଆପଣ ବି ତ ପଢିଲେ ସରସ୍ଵତୀରେ ଆପଣ ବି ତ ଭଲ ଓଡିଆ କହୁଛନ୍ତି।
ଓହୋ ନିଶ୍ଚୟ ମୋ ଓଡିଆ ମତେ ଭଲ ଅଛି। ସେ କିନ୍ତୁ ଆମ ଓଡ଼ିଆ ମ୍ୟାମ୍ ଯେ ତାଙ୍କରି ପାଇଁ ମୁଁ ଆଜି ଭଲସେ ଓଡ଼ିଆ କହିପାରୁଛି ଆପଣ ଜାଣିଥିବେ।
ନା ଆମ ଓଡିଆ ମ୍ୟାମ ବି ଭଲ ତାଙ୍କର ବି ବହୁତ ଭଲ ଥିଲା।
ଆଜ୍ଞା ଆଜ୍ଞା ସ୍ନିଗ୍ଧା ମ୍ୟାମ କଥା କହୁଛନ୍ତି ତ ଆପ
ସ୍ନିଗ୍ଧା ମ୍ୟାାମ କଥା କହୁଛି ଆମ ତମ ଦେହୁ ତମ ବିଦ୍ୟାଳୟ ଅଲଗା ଥିଲା।
ହଁ ଯେତେ ଯାହା ହେଲେ ବି ଆମେ ଦି ଜଣ ମିଶିକରି ପରୀକ୍ଷା ତ ଗୋଟେ ଜାଗାରେ ଦେଇ
ପରୀକ୍ଷା ଦେଲେ କଣ ହବ ଭାଇ ବନ୍ଧୁ ତ ଆ ଆମ ମ୍ୟାାମ ପୁଷ୍ପଲତା ମ୍ୟାାମ କୁ ସିଏ ବି ଭଲ ଥିଲେ ତାଙ୍କ ଜିନିଷ ବି ବହୁତ ଭଲ ଥିଲା।
ପଢ଼େଇିବାର ଯୋଉ ଜିନିଷ ତାଙ୍କର ଯୋଉ କଳା ତାଙ୍କର ସାହିତ୍ୟିକ ଭାଷା ମୋତେ ବହୁତ
ତାଙ୍କ ତାଙ୍କ ଯୋଉ ସ୍ୱର ତାଙ୍କ ଯୋଉ ସ୍ୱର ସେ ସ୍ୱର ଶୁଣିକି ମୁଁ ବହୁତ ଆନନ୍ଦିତ ହେଇଯାଏ।
ତ ଆମେ ଓଡିଆରେ ଏତେ ଭଲ ମାର୍କ ରଖିପାରୁଚୁ ଏବଂ ଓଡିଆରେ
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
ଆଉ ଆପଣଙ୍କ ରାଧେଶ୍ୟାମ ଗୁରୁଜୀଙ୍କ ଖବର କଣ?
ରାଜେଶ ସାଙ୍ଗ ବୁଝି ମାନେ କିଏ କହିଲେ।
ତ ତାଙ୍କୁ ବୋଧେ ସୀତାରାମ ଗୁରୁଜୀ
ହଁ ସୀତାରାମ ହଁ ଆଜ୍ଞା ଆଜ୍ଞା ନିଶୟ ସିଏ ଗୁରଜୀ ଏବେ ବହୁତ ହୁ ଭଲ ଅଛନ୍ତି।
ଓହୋ ନିଶ୍ଚିନ୍ତ ତାଙ୍କ ପତ୍ନୀ ଯ ସେି ତ ଆମ ସ୍କୁଲରେ ମାନେ ଇଏ ଥିଲେ ଅଧକ୍ଷ। ବି ଥିଲେ।
ତାଙ୍କ ଘର ଗୋଟେ ପତ୍ନୀ ବି ଥିଲେ।
ନିଶ୍ଚୟ! ତାଙ୍କ ନାଁ ଟିକି ଗୁରୁମା ଥିଲା, ସେ ଆମ ସ୍କୁଲରେ ପଢ଼ଉଥିଲେ ପରା।
ଆଚ୍ଛା ଆଚ୍ଛା, ମୁଁ ଜାନ୍ଲି ତାଙ୍କର ପତ୍ନୀ ଅଛି ବୋଲି, ମୁଁ ଜାଣିନଥିଲି। ଆଜି ତମ ଠୁ ଶୁ ଥୁଣଲି ପ୍ରଥମେ ଆସଛି ବୋଲି।
ଓହୋ! ତାଙ୍କର ପତ୍ନୀ ଯିଏ, ସିଏ ଆମ ସ୍କ ସ୍କୁଲରେ ମାନେ ଶିକ୍ଷା ମାନେ ଦେଉଥିଲେ ଆମକୁ ଏବଂ କିଛିଟା କାରଣ ପାଇଁ ତାଙ୍କର ଟିକେ ଏ ରାଗି ଗୁଣ ପାଇଁ କି କଣ ପାଇଁ କେଜାଣି! ତାଙ୍କୁ ସ୍କୁଲ ରୁ ଆମକୁ ବାହାର କରିଦେଇଥିଲେ।
ଆଛା ଆଛା ତ ହୁଏ, ବେଳେ ବେଳେ ସେମିତି ହୁଏ। କେତେଟା ଗୁଜି ମା ଦାଗ ଯୋଗୁଁ ତାଙ୍କୁ ସେମାନେ ସ୍କୁଲୁ ବିତାଡିତ ହେଇଆନ୍ତି।
ନିଶ୍ଚୟ! ସେଥିପାଇଁ ତ ସେ ସେ ଗୋରୁମା ଯେତେବେଳେ ମାନେ ଯିବା ପୂର୍ବରୁ ମତ ମତେ ପ୍ରାୟ କେତେ ଥର କହିଲେ ତଥାପି ସେଇ ଅଣସ୍ତୁୁରୀ ଥର ମତେ ବସ୍ ଉଠୁ କରାଇଥିଲେ। ଯାହା ଫଳରେ କି ମୋ ଗୋଡ ଦରଜ ହୋଇ ହେଇଯାଇଥିଲା ବହୁତ ଜୋରରେ।
ଆଛା ଆଛା ତମତେ ମାତ୍ର ଅଣସ୍ତରୀ ଥର। ମୁଁ ମୋ ଦଶମ ଯେତେବେଳେ ମୁଁ ଦଶମ ଶ୍ରେଣୀରେ ପଢୁଥିଲି। ତ ମୁଁ ଆଜି ପନ୍ତ ଗୋଟେ ବି ଥର ମୁଁ ପାଖ ପାଖାପାଖି, ଶହେରୁୁ ଶହେ କୋଡିଏ ଦିନ ଭଳିଆ ମୁଁ ଶ୍ରେଣୀ କକ୍ଷରେ ବସିକି, କେବେ କ୍ଲାସ କନି? କାହିଁକିନା ମୁଁ, ପ୍ରଥମ କ୍ଲାସ ରୁହି ମୋ ଟଣାଘୋସରା ହେଇକି ପ୍ରିନ୍ସିପାଲ୍-ଲ ର ଆମ ଯ ପ୍ରଧାନ ଶିକ୍ଷକ ଅଛନ୍ତି। ତାଙ୍କ ଚାମ୍ବର କୁ ମୁଁ ଯାଉଥିଲି।
ଅହଜସ
ଯେହେତ ସେ ଆଜ୍ଞା, ଆଜ୍ଞା, ସେଠି ତ ବସି ବସି ମସ ସମୟ ପଳାଉଥିଲା। ତାପରେ ସବୁ ଆ ଗୁଜୀ ଏମ୍ ତେ ଦିନେ ବହୁତ ବିରକ୍ତି ହେଇକଲେ, ଆଉ ଏଇ ପିଲା ତ ସୁଧରିବନି। ଆକୁ ଆଉ ମୋ ପଖକୁ ଆଣନି। ତା ପାଖରୁ ମୁଁ କ୍ଲାସ ରୁମ୍ ରେ ବସିଲି।
ଚା ହଉ ଆପଣଙ୍କ ତ କହିବାକୁ ଗଲେ ଲଟ
ଆଜ୍ଞା, ଆଜ୍ଞା, ମୁଁ ସବୁବେଳେ ପ୍ରଥମ କ୍ଲାସୁ ଯାଇକି ଏସି ରେ ବସିଥିଲି।
ଆରେୱାହ!
ତ ଫାଇଦା ଆମର ଏୟା ହଉଥିଲା ଆଉ।
ଯାହା ହଉ, କେବଳ ଏସି ରେ ତ ବସି ଯାଉଥିଲେ। ଖାଲି ତା ସହିତ ଖାଲି ଟିକେ କିଛି ସମା ପ୍ରଚାର ପାଇଁ, ଟିଭି କି କିଛି ବକ୍ତାମାନେ, ସାଙ୍ଗମାନେ ଥିବେ ଯଦି ତା ପାଖରେ
ହଁ, ନିଶ୍ଚୟ! ନିଶ୍ଚୟ! ମୁଁ ତ ଏକା କେବେ ଯାଉନଥିଲି ମୋ ସାଙ୍ଗରେ ରେ ପ୍ରାର୍ଥ ନାମକ ବ୍ୟକ୍ତି କୁ ଟାଣି ଘୋଷାଡି ନେଇଯାଉ ଥିଲେ। ଯାହା ମୁଁ ଦୋଷ କରୁଥିଲି, ତା ନା' ରେ ମିଛ ଦୋଷ ପକେଇ ତାକୁ ବି ନେଇଆଉଥିଲି ସାଙ୍ଗରେ।
ଆରେ ବାଃ, ଆପଣ ତ ପୁରା ଫସେଇବା ଲୋକଟି ଅଟନ୍ତି।
ଆଜ୍ଞା, ଏ କେତେ ଲୋକକୁ ଏଁତି ହସେଇଛି। କେତେ ଲୋକ ମୋ ପାଇଁ ମାଡ ଖାଇକି ତାଙ୍କ ଘରୁକୁ ଧକ୍କା ଖାଇବି ଘୋ ଘରୁ ବାହାରିଛନ୍ତି। ତ ଯେହେତୁ ସେମାନେ ସବୁ ସାଙ୍ଗ ମତେ ସେତେ କିଛି କୁହନ୍ତିନି। ଭିତରେ ଉପ ପ ରୁ କୁହନ୍ତିରି। କିନ୍ତୁ, ଭିତରେ ବହୁତ କିଛି କୁହନ୍ତି ଆଉ।
ଓହୋ! ହଲ୍ ଜଣା ପଡୁଛି, ଜଣା ପଡୁଛି, ଆଉ କଣ ହି କହିପାରିବା? ଆଉ, ତେବେ ଏତେ ଦିନ ପରେ ଯେ ସ୍କୁଲ କଥାଟି ଆଜି ମନେ ପଲା। ଆମେ ଭାବୁଥିଲୁ କି ଆଜି ଟିକେ ମାନେ ସ୍କୁଲ ଶାଙ୍କ ସହ ମିଶି କିଛି ଭୋଜିଭାତ କରି କୁଆଡ଼େ ବୁଲିଆକୁ ଯାଇଥିଲେ, ଟିକିଏ ଭଲ ହୋଇଥାନ୍ତା।
ତ ଏବେ ଯେମିତି ଖରା ହଉଛି ବନ୍ଧୁ! ଏବେ ତ ଗଲେ କିଛି ହବନି। ତ ଶୀତ ଦିନ ଆସୁ, ଶୀତ ଦିନ ଆସୁ
ଆସ୍ଛାତ୍ ଆଚ୍ଛା, ହଉ ହଉ ନିଶ୍ଚୟ! କିଛି କଥା ନାହିଁ। ଆପଣମାନେ ମାନେ ଆପଣଙ୍କ ବନ୍ଧୁମାନଙ୍କ ସହ କଥା ହୁଅନ୍ତୁ, ମୁଁ ମୋତ୍ ତ ଏପଟ କିଛି ବନ୍ଧୁମାନଙ୍କ ସହ କଥା ହେଉଛି, ତେବେ ତାଙ୍କ ସହ କିନ୍ତୁ କଉ ଜାଗାରେ କଥିଲେ ଭଲ ହୋଇଥାନ୍ତା ଥା ଭୋଜି ଆପଣ କହିପାରିବେ କିଛି? କୋଉ ଜାଗାରେ କରିଲେ ଭଲ ହବ କହୁନାହାଁନ୍ତି?
ଜାଗା ତ ବହୁତ ଅଛି ବନ୍ଧୁ। ଜାଗା ତମେ କୋଉ ଜାଗା ଧଉଳି, ବୁଲି ଗୋଟେ ଜାଗାଟେ ଅଛି। ସେଇ ଜାଗାରେ ବି ଭଲ ଭୁଜି ଭୁଜି ପାଇଁ ସିଷ୍ଟମ୍ ଭଲ ଅଛି।
ଓହୋ! ଏପରି କଥା ନାହିଁ ଓହୋ! ହୋ କିଛି କଥା ନାଇଁ ଆମେ ସେ ସବୁ ବିଷୟରେ ସେଥେଳେ କଥା ହେବା। ଏବେ ଏବେ ତ ଦି ପରହ ହେଇଗଲାଣି। ମୁଁ ଯାଉଛି ଶୋଇବି। ଆପଣ ମଧ୍ୟ କଲ୍ ରଖନ୍ତୁ ଆଉ କଣ?
ତ ସମୟ କଣ ହେଇଗଲାଣି?
ହଁ ଦେଖୁନାହାନ୍ତି? ଟେ ସମୟ ଟିକେ ହେଇଲାଣି ତ, ମୁଁ ଯାଉଛି ଟିକେ ଶୋଇବି। ଆଚ୍ଛା ହଉ।